ହାଲୋ ବନ୍ଧୁ ନମସ୍କାର ବନ୍ଧୁ।
ବନ୍ଧୁ ନମସ୍କାର।
ନମସ୍କାର ଆଉ ମ ହଁ ମ ଯ ବା ତ ଏବେ ଭଲ ଅଛି। ଆଉ ବନ୍ଧୁ ଆଜି ଖାଇବା ପିଇବା କଣ ହେଇଛି ଆଜି ବନ୍ଧୁ?
ହଁ ଖାଇବା ଆଜି ଭାତ ଆଉ ଚିକେନ ଭଲ ହେଇଚି ଆ
ହ ମୋର ତ ପ୍ରାୟ ଆଜି ଆମ ଘରେ ପ୍ରାୟତଃ ଏକାଦଶୀ ଭଳି ଆଉ ମୋର ବୋଉ ମାନେ ମ କଲେ କି ଆଜି ଘରେ କୌଣସି ପ୍ରକାରର ଆଇଁଷ ପଶିବ ନାହିଁ। ସେଥିଲାଗି ଆଜି ଆମ ଘରେ ଆମିଷ ହୋଇନାହିଁ। ସେଥିଲାଗି ଆମ ଘରେ ଆଜି ମୁଁ ପ୍ରାୟତଃ ପଖାଳ ଭାତକୁ ଆ ବଢି ଚୁରା ପ୍ରାୟତଃ ଯେପରିକି ଆମ୍ବ ଆଳୁ ଚପଡା ଅଣ୍ଡା ବରା ଏଇ ସବୁ ଖାଇଛି। ଆଉ ଆପଣ ଆଜି ସକାଳୁ ଦିନଟା କେମିତି କଣ କଟିଲା ଟିକେ କହିବେ କି?
ଆଜି ମୋର ଦିନଟି ବହୁତ ଭଲରେ କଟିଛି। ତୁମର ଦିନଟି ଆଜି କେମିତି କଟିଛି?
ମୋର ଦିନଟି କଟିଛି ଯେ ମୁଁ ପଚାରୁଛି ଯେ ଆପଣଙ୍କର ସକାଳ ସକାଳୁ ଉଠି ତାବେଳେ ଆ ଏବେ ସନ୍ଧ୍ୟା ହେଲାଣି
ସକାଳୁ ଉଠି ଆଜି ଦିନଟି ମୋର ବହୁତ ଭଲରେ କଟିଛି ଖାଇବା ପିଇବା ବି ଭଲ ହେଇଚି। ଆଉ ଭଲେରେ ଯାଇଛି ଆଉ।
ଭଲରେ ଯାଇଛି ଏଇ ସବୁ ମୁଁ ତ ଆପଣଙ୍କୁ ବହୁତ ଲଙ୍ଗ ଫର୍ମରେ ପଚାରୁଛି ଯେପରି ଆପଣ ବହୁତ ମାତ୍ରାରେ
ଆଜି ଆମେ ଯାଇଥିଲୁ ଛତିଆ ମାଇଙ୍କର ଗୋଟେ ସୁନା କିିଣା ହେଲା।
ତାପରେ ଆସିକି ରୋଷେଇ କଲୁ ମିଶିକି ସମସ୍ତେ। ମିଶିକି କଲୁ ଖାଇଲୁ ଖାଇକି ସବୁ ମିଶିକି ଖାଇକି ତାପରେ ମୁଁ ଶୋଇଥିଲି ଶୋଇକି ଉଠିକି
ହ।
ବନ୍ଧୁ ସନ୍ଧ୍ୟାବେଳେ ମୁଁ ଟିକେ ବିଲ ଆଡେ ମର୍ଣ୍ଣିଂ ୱାକ କରିବା ସେପଟେ ବନ୍ଧ ଆଡେ ଯାଇଥିଲି ମର୍ଣିଂ ୱକା କରିବାକୁ। ସାରିକି ଆସିକି ଅବିକା ଖାଇ ଖାଇକି ଆସିଲେ ଆଉ।
ହିଁ ବନ୍ଧୁ ଏବେ ଆମ ଏରିଆରେ ଯେମିତି କି ପ୍ରାୟତଃ ହଁ ବହୁତ ମାତ୍ରାରେ ବର୍ଷା ହେଉଛି ବର୍ଷା ହେବା ଦ୍ଵାରା ଆମର ଗାଁ ପିଲାମାନେ ଏବେ ଖେଳି ବି ମଧ୍ୟ ପାରୁନାହାନ୍ତି ବହୁତ ଖରା ଦିନରେ ବହୁତ ଭଲ ଭଲ ଖେଳ ହୁଏ କି ଯେପରି ଆମର କ୍ରିକେଟ ଖେଳୁ କିମ୍ବା ଭଲି ଖେଳ ହଉ ଏସବୁ ବହୁତ ମାତ୍ରାରେ ହୋଇଥାଏ ଏବେ ତ ବର୍ଷା ସକାଶ ଆମ କରେ ପିଲାମାନେ ବହୁତ ହ୍ରାସ ହୋଇ ରହିଛନ୍ତି ଆପଣଙ୍କ ଏରିଆରେ କେମିତି କଣ ଏବେ ବର୍ଷା ହ
ହଁ ଆମ ଏରିଆରେ ବି ବହୁତ ମାନେ ଜୋରରେ ବର୍ଷା ହୋଉଚି? ଯୋରେ ଏପଟକୁ ଗରମ ବି ଜୋରେ ହୋଉଚି ବନ୍ଧୁ। ଯେହେତୁ ଗରମ ହୋଉଚି ବର୍ଷା ବି ହୋଉଚି।
ଆପଣଙ୍କର ବନ୍ଧୁ ଆଉ ଏବେ ଆପଣ କଣ କେମତି କଣ ଆଜିର ଦିନ କେମିତି କଟୁଚି ମୋରୋ ତ ବୋହୁତ ଭଲରେ କଟିଚି ସକା କାଳୁ ଉଠିଲି ସକାଳୁ ଉଠିବା ପରେ ମୋର ପ୍ରାୟତଃ ଅଁ ଉଠିବା ପରେ ହିଁ ମୁଁ ମୋରୋ ନିତ୍ୟ ନିତ୍ୟ କର୍ମ ସାରିଲି ନିତ୍ୟ କର୍ମ ସାରିବା ପରେ ମୁଁ ତ ପିଜୁଳି ଯେପରି କି ମୋର ପିଜୁଳି ଆଉ ଡାଳି ଳିମ୍ବ ଏଇ ସବୁ ଜିନିଷ ଖାଇଲେ ଆପଣ ଫଳମୂଳରେ କଣ ଖାଇଛନ୍ତି।
ବନ୍ଧୁ ମୁଁ ଆଜି ସକାଳୁ ଉଠିକି ମୋର ନିତ୍ୟ କର୍ମ ସାରିକି ଫଳ ମୁଁ ସେଓ ଖାଇଛି ସେଓ ଖାଇକି କ୍ଷୀର କ୍ଷୀର ପିଇଲି କ୍ଷୀର ପିଇକି ମୁଁ ଟିକେ ପଖାଳ ଭାତ ଆଉ ଅଣ୍ଡା ଆବଲେଟ ଖାଇଲି ଖାଇକି ବୁଲାବୁଲି କରିବାକୁ ଟିକେ ଯାଇଥିଲୁ।
ବନ୍ଧୁ ପ୍ରାୟତଃ ଆମ ଏକରେ ଗାଁ ଲୋକମାନେ ବୋହୁତ ମାତ୍ରାରେ ଗାଈର ଚା ଗାଈ ରଖିଛନ୍ତି ଘରେ ଘରେ ଗାଈ ପାଖାପାଖି ଆମ ଘରେ ଦୁଇରୁ ଚାରଟି ଗାଈ ଚାରୋଟି ଗାଈ ମଧ୍ୟରୁ ଆମ ଗାଈ ବୋହୁ ତ ବିଲରେ ବୋହୁ ମାତ୍ରାରେ ହଳ କରାଯାଉଛି ଗାଈ ମଧ୍ୟ ଶ ବଳଦ ମଧ୍ୟରେ ହଳ କରାଯାଉଛି। ହଳ କରିବା ଦ୍ଵାରା ଆମର ବୋହୁତ ଗାଈ ମ ଗାଈରୁ ବୋହୁତ କ୍ଷୀର ମଧ୍ୟ ବି ବାହାରୁ ଛି ଗାଈ ଯେପରିକି ଆମ ବିଲ ମା ରେ ଛଡା ଯାଉଛି ଗାଈ ବୋହୂ ମାତ୍ରାରେ ଚରିବା ସହ ଚରିବା ସତ୍ତ୍ୱେ ଆମର ଯେ ଯେପରିକି ଚୋକଡ କୁଣ୍ଡା ଏସବୁ ଗାଈକି ମଧ୍ୟ ବୋହୁତ ମାତ୍ରା ଟ ଖାଇବା ପାଇଁ ଦିଆଯାଉଛି ଖାଇବା ଦ୍ଵାରା ଆମ ଗାଈ ପ୍ରାୟତଃ ଚାରି ରୁ ପାଞ୍ଚ ଲିଟରର କ୍ଷୀର ବି ଦୋଉଛନ୍ତି ଆପଣଙ୍କର ଏରିଆରେ ଗାଈର କେମିତି କଣ ସବୁ ଚାଲିଚି କୁହନ୍ତୁ?
ଆମ ଏପଟେ ବି ଗାଈ ଉଁ ନା ଆମ ଏପଟେ ଟିକେ କମ୍ କ୍ଷୀର ଦୋଉଛନ୍ତି କାରଣ ଆମର ଏଠି ବିଲକୁ ମାନେ ବିଲ ଫିଲକୁ ଯାଉନାହାନ୍ତି ଚରିବା ପାଇଁ ଯାହା ଘରେ ଚୋକଡ ଆଉ କିନ୍ତୁ ପାଣି ତୋରାଣି ପି ହାରିକା ପିଆ ପିଇ କରିକି ଯାହା ଯେତିକି ସେ କ୍ଷୀର ଦୋଉଚନ୍ତି ଆଉ ବିଲ ବାରିକି ଗଲେ ଟିକେ ଘାସ ଫାସ ଅଧିକା ମାତ୍ରାରେ ଖାଇଲେ ଆଉ ଅତ୍ୟାଧିକ ଖାଇଲେ ତା ଫଳରେ ମାନେ ଅଧିକ ଟିକେ କ୍ଷୀର ଦିଅନ୍ତେ ତାପରେ ବି ଯୋଉ ବୋହୁତ ଗରମ ହୋଉଚି ଗରମରେ ସେମାନେ ତାଙ୍କ ଟିକେ ଖିଆ ପିଇବା ଠିକ୍ ରୋହୁନି ସେଥିଲାଗି ତାଙ୍କର ଖାଇବା ଟିକେ କମି ଯାଇଛି
ବନ୍ଧୁ।
କମିଚି ସେଥିଲାଗି କ୍ଷୀରକୁ ବି କମି ଯାଇଛି।
ବନ୍ଧୁ ମୁଁ କୋହୁଚି ଯେ ଆମର ଏକରେ ପ୍ରାୟତଃ ଘର ପାଖରେ ଚାରି ରୁ ପାଞ୍ଚଟି ତେଜରାତି ଦୂକାନ ଅଛି। ତେଜରାତି ଦୋକାନ ଥିବାରୁ ଯେପରିକି ପାନ ଅ ଭଙ୍ଗା ଯାଉଛି ଦୋକାନ ନେରେ ଯେପରିକି ବୋହୁତ ମାତ୍ରାରେ ଭଲ ଭଲ ଜିନିଷ ରଖାଯାଉଛି ଯେପରିକି କି ଆମର ଗିଫ୍ଟ ଆଇଟମ୍ ଏଇ ସବୁ ଜିନିଷ ରଖାଯାଉଚି ବହି ପତର ବୋହୂ ମାତ୍ରାରେ ବି ଗୋଟେ ଭେରାଇଟି ଷ୍ଟୋର ଟାଇପ୍ ର କହିଲେ ଚଳିବା ଏସବୁ ଦିନ୍ସ ମୁଁ କଲେ ମୋର କୋଉ କେତେ ପ୍ରକାରର ଲାଭ ହବ ଆପଣ କହିବେ
ବନ୍ଧୁ କଁ କହିଲେ?
ଅଁ। ବନ୍ଧୁ ଏଇ ସବୁ ଜିନିଷରେ ଆପଣ ଯଦି ମନଯୋଗ ନଦେବେ ଆପଣଙ୍କ ସହିତ ମୁଁ ବନ୍ଧୁ ଆପଣଙ୍କ କଥା ମନେ ପଡ଼ିଲା ବୋଲି କଥା ପେଇଁ କଲ୍ କରିଥିଲି ଆପଣଙ୍କୁ ଆ ଆପଣ ଏଇ ସବୁ ଜିନିଷରେ ମନ ନ ରଖିଲେ ଆପଣ କଣ କରିବି କହିବି ମୁଁ କୁହନ୍ତୁ?
ଆପଣଙ୍କ କଥାରେ ପୁରା ଧ୍ୟାନ ସେ ମନ ଦେଇଛି।
ହୁଁ ଏଇସବୁ ବିଷୟରେ ଆଉ
ବନ୍ଧୁ ଆପଣଙ୍କ ଖରାଦିନେ କେମିତି ଲା ମାନେ ଖରା ଦିନଟି ଆପଣଙ୍କର କେମିତି ଯାଉଛି ମାନେ
ମୋରୋ ଖରା ଦିନ ତ ବୋହୁତୁ ଭଲରେ କଟିଚି। ଆଉ ଏଇ ଖରା ଦିନରେ ବୋହୁତ ମାତ୍ରାରେ ଗରମ ବି ମଧ୍ୟ ହେଉଥିଲା। ଗରମ ହେତୁ ମୁଁ ତ ବୋହୁତ ଗଛ ମୁଁ ତ ଘରେ ବୋହୁତ ସମୟ ରୁହେ ନାହିଁ ଯେପରିକି ଆମ ପଡିଆ ମାଧ୍ୟମକୁ ଯାଏ ପଡିଆରେ ଗଛ ତଳେ ସମୟ କଟାଏ। ଆପଣଙ୍କ ଖରା ଦିନ କେମିତି କଣ କଟିଲା କୁହନ୍ତୁ?
ବନ୍ଧୁ ମୋର ବି ଖରା ଦିନଟି ବହୁତ ଭଲରେ କଟୁଛି ଏଇ ଟିକେ ସନ୍ଧ୍ୟା ବେଳ ଟିକେ ପବନ ଫବନ ଦଉଥିଲା ଏବେ କି ଆଉ ତ ପବନ ଫବନ ନାଇଁ ଆଉ ଯେତେ ବହୁତ ଗରମ ତ ଲାଗୁଛି ଖରାଦିନେ। ଥରେ ପାଣି ଫାଣି ବହୁତ ସପିସେଣ୍ଡ ପିଇକି ଟିକେ ବିଞ୍ଚଣା ଧରି ବିଞ୍ଚି ହବା କଥା ଆଉ। ତ ବନ୍ଧୁ ପଢାପଢି କେମିତି ଚାଲିଛି ତୁମର?
ବନ୍ଧୁ ପ୍ରାୟତଃ ମୋର ପଢା଼ପଢି଼ ଏବେ ବହୁତ ଭଲ ଚାଲିଛି ଭଲ ମୁଁ ଏବେ ତ ପଢାପଢି ସ ହେଇବା ପରେ ମୋର ଗୋଟଏ ଚାକିରି ପାଇଁ ମୁଁ ମୋର ଯୋଜନା ଚାଲିଛି ଆପଣଙ୍କ ପଢାପଢି କେମିତି କଣ ଚାଲିଛି?
ହଁ ମୋର ବନ୍ଧୁ ପଢାପଢି ବି ବହୁତ ଭଲରେ ଚାଲିଛି ଆଗକୁ ମୁଁ ପଢା ଆଗକୁ ଆଉ ଟିକେ ମୋର ପଢାପଢି ଚାକିରି ଫାକିରି ଲାଇନରେ ମୁଁ ଆଗକୁ ଟିକେ ପଢାପଢି ଭଲସେ କରିବା ପାଇଁ ଧ୍ୟାନ ଦଉଛି।
ହୁଁ। ବନ୍ଧୁ ଆଉ ଆପଣ ଏବେ ଆପଣ ମୋର ତ ପ୍ରାୟ ଆମ ଗାଁ ରେ ଏବେ ବହୁତ ଭଲ ଭଲ ଯେପରିକି ମେଲଣ ମେଳା ଏସବୁ ଜିନିଷ ହେବ। ସମୟ ଆସିଗଲାଣି ଆପଣ ଆମ ଗାଁ କୁ କେବେ କଣ ଆସି ଥିବେ ମେଳଣ ମେଳଣରେ ବି ବହୁତ। ଭଲ ମେଲଣା ହଉଛି ଆପଣ ଯେପରିକି ଯେମିତି ହେଲେ ବି କଳେ ବଳେ କୌଶଳେ ଆପଣ ଆସି ପହଞ୍ଚି
ନିଶ୍ଚିନ୍ତ ବନ୍ଧୁ ଆପଣ ଡାକିଛନ୍ତି ଯେହେତୁ ମୁଁ ଆପଣଙ୍କ ଗାଁକୁ ନିଶ୍ଚିନ୍ତ ଯିବି ଆ ଆପଣ ବି ଆସିବେ?
ଆପଣଙ୍କ ଗାଁରେ କଣ ହଉଛି ଆମେ ଯିବୁ।
ଆମ ଗାଁ ରେ ଆଗକୁ ଆସୁଛି ରଥଯାତ୍ରା। ଆଗକୁ ଆମ ଗାଁରେ ଛୋଟ ଛୋଟ ପିଲାମାନେ ମିଶିକି ମାନେ ବନେଇବେ ରଥ। ରଥ ବନେଇକି ପ୍ରଭୁ ଜଗନ୍ନାଥଙ୍କୁ ଆଣି ରଥରେ ବସେଇ ସାଙ୍ଗ ଛୋଟ ଛୋଟ ପିଲାମାନୋ ବସିକି ରଥ ଟାଣିବେ। ତାଙ୍କ ସହିତ ବଡ ପିଲାମାନେ ବି ତାଙ୍କୁ ସହଯୋଗ କରିବେ।
ହଁ ବନ୍ଧୁ ଆଉ ଆଜିର ଏବେ ତ ଶୁଭ ସନ୍ଧ୍ୟା ହେଲାଣି ବନ୍ଧୁ। ଆଉ ସେ ଵଅ ଏବେ ରାତିର ଖାଇବା ଆପଣଙ୍କର କଣ ଖାଇବେ? ଆଉ ଏସବୁ ବିଷୟରେ ଆପଣ ଟିକେ ବର୍ଣନା କରି କହିବ ।
ବନ୍ଧୁ ସନ୍ଧ୍ୟା ସମୟରେ ସନ୍ଧ୍ୟା ସମୟରେ ମୁଁ ଟିକେ ବରା ଆଳୁ କଷା ଖାଇଛି ମାମୁଁ ଆଣିଥିଲେ। ବନ୍ଧୁ ରାତିିରେ ମୁଁ ଆଜି କ୍ଷୀର ରୁଟି ଭଜା ଖାଇକି ଶବେ ଆଉ ଆପଣ କଣ ଖାଇବେ ବନ୍ଧୁ ଆଜି ରାତିରେ
ହଁ ମୁଁ ତ ପ୍ରାୟତ ଭାବୁଛି ଆଜି ସନ୍ଧ୍ୟାରେ ଏ ମୋର ହଁ ଏବେ କିଛି ଖାଇବି ହିଁ ନାହିଁ ପ୍ରାୟତ ମୋର ଏକ ଭଉଣୀଙ୍କର ବାହାଘର ଅଛି ଯେପରିକି ମୋର ବଡ଼ ଭାଇ ଯିଏ ଅଛନ୍ତି ତା ଙ୍କ ଭାଇ ସେ ମତେ ନିମନ୍ତ୍ରଣ କରିଛନ୍ତି ସେଥିଲାଗି ମୁଁ ପ୍ରାୟତଃ ଭାବୁଛି ଆଠଟା ବାଜିଲେ ମୁଁ ପ୍ରାୟତ ତାଙ୍କ ଘରକୁ ଖାଇବା ପାଇଁ ଯିବାକୁ ପଡ଼ିବ ନହେଲେ ତ ସେ ବହୁତ୍ ମ ମନ ଦୁଃଖ କରିବେ ଆଉ। ଓ ଆପଣଙ୍କର କୋଉଠି କଣ ଭୋଜି ଅଛି କହିବେ ଟିକେ।
ବନ୍ଧୁ ଆମର ଏଠି କୋଉଠି ଭୋଜି ନାହିଁ। କାଲି ମୋର ଜଣେ ରିଲେଟିଭ୍ ମାମୁଁ ହେବେ ତାଙ୍କର ଜଣଙ୍କର ଭୋଜି ଅଛି। ଆଉ ତୁମେ ଯୋଉ ବନ୍ଧୁଙ୍କ ଘରକୁ ଯିବେ କଣ ଉପହାର ନେଇକି ଯିବେ ଆଜି।
ମୋର ତ ପ୍ରାୟତ ପାଖରେ ପଇସା ବି ମଧ୍ୟ ନାହିଁ ମୁଁ ଭାବୁଚି ହୁଁ ଆମର ସାହି ପିଲାମାନେ ଯେଉଁମାନେ ଯିବେ ତାଙ୍କ ସହିତ ମୁଁ ତାଙ୍କ ସହିତ ସିଏ ଯୋଉ ଗିଫ୍ଟ ନେବେ ତାଙ୍କ ସହିତ ସେଇ ବେଭାର ନେଇକି ମୁଁ ଭାବୁଛି ତାଙ୍କ ସହିତ ପଳାଇବି ଆଉ ଏଇ ସବୁ ଭାବୁଛି ଆଉ। ଆଉ ବନ୍ଧୁ ଆଉ ଆପଣଙ୍କ ପଢ଼ାପଢ଼ି କେମିତି କଣ ଚାଲିଛି?
ବନ୍ଧୁ ବହୁତ୍ ଭଲ ଚାଲିଛି ଆଗକୁ ପଢ଼ିବା ପାଇଁ ଆଉ ଟିକେ ଚେଷ୍ଟା ଜାରି ରଖୁଛି କେମିତି ଭଲ ପଢ଼ିବି କଣ କରିବି‌। ଆଉ ବନ୍ଧୁ ଆପଣଙ୍କ ଗାଁରେ ଯୋଉ ଗଛ ଫଛ ଏ ଖରାରେ ଗଛ କାଟି ଦଉଛନ୍ତି ଅଧିକା ଗରମ ହଉଛି ବର୍ଷା ନ ହେବାର କାରଣ ଆପଣ କ କଣ ମାନେ ଭାବିଛନ୍ତି ଲୋକମାନେ ଯୋଉ କାଟୁଚନ୍ତି ଆପଣ କଣ କେମିତି କହିବେ।
ହଁ ବନ୍ଧୁ! ମୁଁ ଏଇ ବିଷୟରେ କହୁଛି କି! ଗଛ କାଟିଆ ଗୋଟେ ଏ ମନ୍-ମଣିଷ ପ୍ରତି ବହୁତ କ୍ଷତିକାରକ ଗଛ ଥିଲେ ମଣିଷ ବହୁତ ବେ ବହୁତ ଲାଭ ହୋଇଥାଏ। ଏଥି ମଧ୍ୟରେ ମୁଁ ଯେଉଁ ମାନେ ଗଛ କାଟିଛନ୍ତି, ତାଙ୍କ ଉପରେ ବହୁତ ମଧ୍ୟ-ଅ ରାଗ ବି ରଖିଥାଏ। ଏବଂ ଏସବୁ ବିଷୟରେ ଜାଣିଲେ ମୁଁ ବହୁତ କେସ୍ ଦବାକୁ ବି ମଧ୍ୟ ଚାହିଁଥା ଏ। ଆଉ ଏଇ ସବୁ ଜିନିଷ କରୁଥାଏ। ଆଉ ଆପଣଙ୍କର ଏରିଆ ରେ କେମତି କଣ ଗଛ କଟାର ଚାଲିଛି ଉ ସମୟ?
ବନ୍ଧୁ ଆମ-ଅ ଏରିଆରେ ଯେତେବେଳେ ଗଛ କଟା ହୁଏ ମୁଁ କୁହେ କି ତାଙ୍କୁ ଯେତିକି ଆବଶ୍ୟକ ଆମେ ସେଇ ଅନୁସାରେ ଗଛ କାଟିବା। ଯୋଉଟା ଆମର ଆବଶ୍ୟକ ନୁହଁ, ତାକୁ ଆମେ କଣ ପାଇଁ କାଟିବା? ଆଟଲିଷ୍ ଆମକୁ ସେ ଛାଇ ତ ଦଉଛି ନା ଛାଇ ରେ ବସି ପାରୁଛେ ଖରାରୁ ଟିକେ କମ
ପ୍ରାୟତଃ ବନ୍ଧୁ ମୋର ଏବେ-ଏ ଗୋଟିଏ କାମ ରହିଛି। ମୁଁ ପ୍ରାୟଃ ତ ଆସିଲା ପରେ ଆପଣଙ୍କୁ କଲ୍ କରିବି।
ନିଶ୍ଚିନ୍ତ ବନ୍ଧୁ।